ହଁ।
ହାଲୋ।
ଆଜ୍ଞା କୁହନ୍ତୁ।
ମୋ-ମୋ କଥା କଣ ଭଲସେ ଆପଣଙ୍କ ପାଖେରେ ପହଞ୍ଚିି ପାରୁଛି?
ଆଜ୍ଞା ପହଞ୍ଚୁଚି।
ଓକେ ଆପଣ ହଁ ଆପଣଙ୍କର ପୁରା ବରାବର୍ ପହଞ୍ଚୁଚି। ଆପଣ ବର୍ତ୍ତମାନ୍ କଣ କରୁଛନ୍ତି?
ବର୍ତ୍ତମାନ୍ ମୁଁ ଶୋଇକି ଉଠିଲି।
ଓହୋ ଆପଣ ତାହେଲେ ଉପ୍ରଓଳି ଶୋଉଛନ୍ତି?
ଆଜ୍ଞା
ଓହୋ ଆଜି ନାହିଁ କି ଟିଉସନ, କଣ
କାଲିଠୁ କଲେଜ ଖୋଲୁଛି। ସେ
ଓହୋ ପାଠ ପଢିବ ଆଉ। ଭଲ ଭଲ ଆଉ ଟୁସନ ଟାଇମ ଟା କେତେବେଳେ କି?
ସାଢେ ସାତଟା
ଓହୋ ସା଼େଢ଼େ ସାତଟା ହଟା ହ ହ। ଆଉ ଆଜି କଣ ପାଇଁ ଶୋଇପଡିଥିଲେ ନା ସବୁଦିନ ଶୋଇଛନ୍ତି?
ସବୁଦିନ ଶୋଉଛି।
କେତେଟା ରୁ କେତେଟା?
ସେଇଟା କିଛି କିନ୍ତୁ ଉଠିଲା ବେଳକୁ ସାଢେ ପାଞ୍ଚଟା ଛଅଟା ହେ ଯାଉଛି।
ଓହୋ ଓପରାବଳି କେମିତି ନିଦ ଲାଗୁଛି ମତେ ନିଦ ଲାଗେନି?
ମୋର ଛୋଟବେଳୁ ଅଭ୍ୟାସ ମୁଁ ସୋଇପଡ଼େ ଖାଇଲା ପରେ ଏଇ ଟାଇମ ରୁ ସୋଇପଡ଼େ।
ଓ କିନ୍ତୁ ଉପଳି ଶୋଇବା କଥା ନୁହଁ।
ନୁହଁ କିନ୍ତୁ ହଁ ହଁ ଆତ
ଆଉ କଣ ଘରେ କଉଠି ହଁ ହଁ ଏଇଟା ସମସ୍ତଙ୍କର ଯୋଉଟା କୁହାଯଇଥିବ ନ କପାରିବାକୂ ସେଇଟା ସମସ୍ତେ କରନ୍ତି।
ଆଜ୍ଞା
ହଁ ଆପଣ ଆଜ୍ଞା ଦିନ ଛାତ୍ର।
ହଁ
ଆଉ ଘରେ ଏକୁଦିଆ ନା ମାମା ଅଛନ୍ତି?
ଘରେ ମୋର ଅଛନ୍ତି ସମସ୍ତେ ପୁରା ପାଖାପାଖୀ ଶହେ ଲୋକ।
ଶହେ ଲୋକ
ଆଜ୍ଞ୍ୟା
କାଲି କାଲି ବୋଧେ ହଉଛି ଆଉ। ନାଇଁ ମୁଁ ମର ତ ଅଛି
ଓ ହୋ ମୋ
ସେଇ ପୁରା ଗ୍ୟାଙ୍ଗ ଆସିଛି ଆଉ।
ନାଇଁ ନାଇଁ ନାଇଁ ବରି ହୁଁ
ଓହୋ ଅଭିନନ୍ଦନ ଆପଣଙ୍କୁ ଆଡଭାନ୍ସ ରେ ଆଉ କୋଉଠି କଣ କରୁଛନ୍ତି?
ସେଇ ଯୋଉ କେନାଲ ରୋଡ ରେ ଅଛି ଗୋଟେ
ଚତୁର୍ଭୁଜ କଟେଜ
ନାଇଁ ନାଇଁ କେନାଲ ରୋଡରେ ଯୋଉ କେନାଲ ଟା ସେଇଠି ହିଁ ପାଣି ଶୁଖେଇକି ଗଛ ସମଛ କାଟି
ହ ଓ ଓୋ ଆପଣଙ୍କର ଏତେ ଉଚ୍ଚ ବିଚାରଧାରା ଯୋଉଠି ସମାସ ଭାବିନଥା ଆପଣ ସେଇଠି କରୁଛୁ ହଁ ହଁ ଆଉ ଆପଣଙ୍କର ଯିଏ ଆପଣଙ୍କର ଯିଏ କଣ ତାଙ୍କୁ ଓଡିଆରେ କହନ୍ତି ମନ ପଡୁନି ଆପଣଙ୍କର ସିଏ ଆ ସିଏ ବର୍ତ୍ତମାନ କଣ କରୁଛନ୍ତି?
ସିଏ ସେ ଯୋଉ ସଫାସଫି କରିବେ କେନାଲ।
ନାଇ ସି ସିଏ ତ ବାହାଘର ହେଲେ ସି ସଫାସଫି କରିବେ ନହେଲେ ହବ କେମିତି? ତାଙ୍କର ପେଟ ପୋଷିବା ପାଇଁ କିଛି କରିଥିବେ? ହଁ ଏହାପରେ ଆଉ ଭଲ ସେ ଦେଖିକି ଭଲ ସେ ଦେଖିକି ଧରିଛ ଆଉ। ଓହୋ ହ ହ।
ପଇସା ବଳିବ ନା ନହେଲେ ଏବେ ସଫା କରିବା ଗୋଟେ ଲୋକଟାକୁ ଡାକ ହେଇଥାନ୍ତା ସେ ପଇସା ନେଇଥାନ୍ତା।
କେତେ ଉଚ୍ଚ ବିଚାରଧାରା ତମର ଓହୋ।
ଁ ଆଜ୍ଞା।
ଆଉ ଆଜି କଣ ଖାଇଥିଲି?
ଆଜି ଖାାଇଛି। ଆଜି କଣ ଖାଇଛି ମୋର କଣ ମନେ ପଡୁନାହିଁ ମୁଁ ଖାଇଛି ଭାତ। ତ ଲଡାଲି ବାଙ୍କଡ ବନ୍ଧାକୋବି ଭଜ ଆଉ ଆପଣ।
ଆମ୍ଭେ ଖାଇଛୁ ଭାତ ଡାଲି ଅଣ୍ଡା ତରକାରୀ ଅଣ୍ଡା ଭୁଜିଆ ଆମ୍ବ।
ଓ ହୋ।
ଆଉ ଦହି ଇତ୍ୟାଦି ଇତ୍ୟାଦି ଆଉ ଗୋଟେ କଣ ଗୋଟେ ମନେ ପଡୁନ।
ହଁ ଇତ୍ୟାଦିରେ ଯାଉଛି ଆଉ।
ହଁ।
ହଉ।
ଆଉ ଆଉ କଣ କହୁଛନ୍ତି କୁହନ୍ତୁ।
ଆଉ କଣ କରହିବି?
ଆଉ ଗପ କହିବେ ଆମେ ଗପ ଶୁଣିବୁ।
ଗପଟାର ଆଣଉ କିଛି ମନ ନାହିଁ।
କଣ ଆପଣ ମୋ ବୁଢୀ ମାଉସୀ ଗପ ନ କଲେ କେମିତି ହବ।
ସେ ଗପ ଟା କହିବା ପାଇଁ ମତେ ଫୋନ୍ ଟା ଖୋଲିବାକୁ ପଡୁଛି। ଆଉ ସ କିଏ ଗୋଟେ କହୁଥିଲା କି କଥା ହେଲା ଟାଇମରେ।
ଓହୋ ଆଉ ମନ ର କିଛି କହିଦିଅ।
ହଁ ଅନ୍ୟ ଦ କକ କିଲୁ।
ଆଉ କଣ? ଯାହା ମୁଣ୍ଡକ ଆସ କ ତୋର ତ ଯାହା ଆସୁି ବଢିଆ ଆସୁଛି ବଢିଆସ।
ହଁ ଚୋପା ତୁ ବୋତେ କହ ଆପଣଙ୍କର କାଲି କଲେଜ ଖୁଲଛ ନା ନାଇଁ।
କଲେଜ ବୋଧେ ଆମର ଆଜିଠୁ ଖୋଲି ଯାଇଛି କିନ୍ତୁ ମୁଁ ଯାଇନଥିଲି ଯେହତୁ ହଁ ଯେହେତୁ ପ୍ରାକ୍ଟିକାଲ ଟା ଲେଖିନଥିଲି। ତେଣୁ ମୁଁ ଗଲି।
ପ୍ରାକ୍ଟିକଲ ଲେଖା ତ ଆରେ ରହନ ତୋର ଏବେ ସେକଣ୍ଡ ସେମିଷ୍ଟର ଚାଲିଛି କି?
ହଁ ସେେଣ୍ଡ ମାନେ ଷ୍ଟଟ ହେଲା। ପାଠ ପଢା ହବ। ତାପରେ ମି ସେମିଷ୍ଟାର ହବ ତାପରେ ସେମିଷ୍ଟାର ହବ।
ହଁ ଇ ଆମର ଥମଷ୍ଟରାର୍ ହବ। କାଲିଠୁ ନାଇଁ ସମସ୍ତଙ୍କର ସେୟା।
ନାଇଁ କାହାର କହିଲୁ ସେଆା କହିଲା ସମସ୍ତିଙ୍କର ସେୟା।
ଆପଣଙ୍କର ଆଉ ସେ ଯୋଉ ସୌମୟ ବାବୁଙ୍କର ପଛରେ ଯେମିତି ଗଲେ
ନାଇଁ ଆଉ କାହାର ସରିଯାଇଛି ସେକେଣ୍ଡ ସେମିଷ୍ଟାର।
କମଳା ନେର ରେ ଏଇ କମଳା ନେଉରେ ପଚିଶ ରବ ସେକେଣ୍ଡ ସେମିଷ୍ଟଟା। ଆଉ ଆଉ ସବୁ ତ ପଛରେ ଚାଲିଛି ଆଉ। ପଡଙ୍ଗର ପୁରା ହାଇ ସ୍ପିଡ ରେ ଚାଲିଛି। ରମା ଦେବୀ ଟା ବା କମଳାନେରୁ ମାନେ ସରି କମଳାାନେର କଲେଜ ଟା ରମାଦେବୀ କଲେଜ ଅଣ୍ଡର ଯାଉଛି ତେଣୁ। ଆକୋର୍ଡିଂ ଟୁ କମଳା ନେହୁର ହଁ ଯାଉଛି କମଳା ନେହେରୁ ପିଲା ହିଁ ମତେ କହିଲେ। ତିନି ଚାରି ଜଣ ପିଲା ହେଇଠି ପଢୁଛନ୍ତି। ସେ ନେହା ପଢୁଛି ତାପରେ ଏଇଥିରେ ଗୋଟେ ଯୋଉ ଅଛି ଗ୍ରୁପ ରେ ଧରିତ୍ରୀ ନା ଧରଣୀ ମୁଁ ଯୋଉ କହୁଛି ନିହା ଜାଣିନୁ ଗୋଟେ ଆସେ ଆମ ଟିୁସନ କୁ ଗୋରା ହେଇକି ପିଲାଟିେ କଣ୍ଟ୍ରୋଭର୍ସି ହେଇଯାଇଥିଲା ତାର ଆଉ ସୌମ୍ୟର
ସି ସିଏଲେ ହଁ ହଁ ସେଇ ନିହା ଆଉ ମୋରି ମୁଁ ହିଁ ତାକୁ ଆଣିଥିଲି କହୁଚ
ଆଁ ଏତେ କଥା ମୋର କ ମନେ ଅଛି ଯାହାଉ ମୋର ତା ଫୁଲ ନାଟା ହ ମନେ ନାହିଁ ସେିଉ ଏୋଧେ କମଳା ନଆ ପଡୁଛି
ହଁ
ହୁଁ ସିଏ ପଢୁଛି ଆଉ ଗୋଟେ ନା ମୁଁ ତ ନାହିଁ
ବି
ମୁଁ ଜାଣିଛି ସେ ଏ ମତେ ସୌମ୍ୟ କହୁଥିଲା
ଆଚଛା
ସୌମ୍ୟ ର କଣ୍ଟାକ୍ଟରେ ଅଛି କଣ ତା ନା ମୋନାଲି ସ ନା ଅଭିଲିପ ସା ଆଲିସା ଆଲିସା ଦିନେ ଷ୍ଟାଟର ଛାଡିଥିଲା
ହୁଁ
ବାସ୍ ସେେତୁ ଷ୍ଟାଟସ ରେ ଦେଖିଛି ମତେ କହୁଥିଲା ଆଉ ଆଉ ଗୋଟେ ବି ଯୋଉ ପଡୁଛି ଧରଣୀ ମୋର ସାଙ୍ଗ ଟା ପଡୁଛି ଯୋଉ ଧରି ଏଇ ଗ୍ରୁପ ରେ ଅଛି ତାର ମୋ ଗଟେ ସବୁବେଳେ କଥା ଥାଉ ସିଏ ମତେ କହିଲା ଯେ ଆମର ଏମିତି ଏମିଷୁ ସେକେଣ୍ଡ ସେମିଷ୍ଟାର ହବ ମୁ ପଢାପଢି ଜାରି ରଖିଛି ହେଲେ ହଉ ସିେ ମତେ ନିଜେ କହିଲେ ଆମର ରମାଦେବୀ କଲେଜ ଅଣ୍ଡରରେ ଯାଉଛି ବହିଲେ ହଉ ଆଉ ଠିକ ଅଛି ଏମତିଆ କଥା ଆଉ ଆଉ କଣ ତମର ତ ପୁରା ହାଇ ସ୍ପିଡ ରେ ଚାଲିଛି କଣ ପାଠ ପଢା ସରୁ ସରୁ
ହଁ ବା ହଁ ମାନେ ଆର୍ଥର ମାନେ ଦେଖିବୁ ଏବେ କଲେଜ ପଡିଲେ ଆର ମାସ ହେ ମେଡିସନ୍
ତମର ଏତେ ଜଲ୍ଦି କେମିତି କରାଉଛନ୍ତିନ
କେଜାଣି ପାଠ ଗୁଡା ମୁଣ୍ଡ ପ ଯାଉଥିବ ମାନେ ଚ ଷ୍ଟାର୍ଟ କରିଥିବୁ ତୁ ଗୋଟେ ଜିନିଷ ବୁଝିବାକୁ ସିଏ
ହୁଁ
ଏଜାମ ମୁ ହବଣ ପଡଥା ଦୟା ହଉଛି କି ଏଜାମ
ହଁ ତମର ବିଜେ ବି ଅଟର ନମର୍ସ ମାନେ କ ନିଜେ କୋଶ୍ଚିନ୍ ତିଆରି କରୁଛି କଲେଜ
ହଁ ବେଷ୍ଟ୍ର ମ ନିଜ ଆଛି ବାହାରାରୁ ଅଛି ବାହାର ବାହହାର ବାହାର ବାହାର ନାାନ କୋଶନ ବାହାର ଅଛି
ତାହେଲେ କୋଉ କଲେଜ ଅଣ୍ଡରେ ଯାଉଛି
ହଆାରି ଉତ୍କଳ ଉକଳ
ତୋ ମୁଣ୍ଡ ଖରାପ ନା ଉତ୍କଳ ହେଇଥିଲେ ମୁଁ ତତେ କୋଶ୍ଚିନ୍ ଦେଇଥାନ୍ତନ୍ତି
ଆମର ତ ଉତ୍କଳ ୟୁନିଭର୍ସିଟି ଅଣ୍ଡର ହିଁ ଯାଉଛି କହୁଛନ୍ତି
ନାଇଁ ନାଇଁ ଯୋଉ କଲେଜ ଅଣ୍ଡରରେ ଯୋଉ କଲେଜ ଟା ଯିବ ସେଇ କଲେଜ ରେ ଯେତେବେଳେ ପରୀକ୍ଷା ହବ ସେଇ କଲେଜ ରେ ବି ସେତେବେଳେ ପରୀକ୍ଷା ଟା ହବ ବୁଝି ପାରୁଛୁଁ ମତେ ଲାଗେ ଯେ ତମର ବିଜେ ବି ଅଟୋନୋମସ ନା ଅଟୋ ଅଟୋ ମାନେ କଣ ସେଲ୍ ହଁ ମତେ ଲାଗେ କିନ୍ତୁ ତମ ପିଲାମାନେ ତ ମନା କରୁଛନ୍ତି ମୁଁ କଣ କଲିି
ନା ନଜ ଅଛିସ ବାହାରି ନାଇ
ହଉ ତୁ ଜାଣିନୁ ତାହେଲେ ଆଉ କଣ ଟରେ ଆାଉଛି ଆଉ ଆଉ ତୋର କେତେ ଆସିଥିଲା ସିଜି ପିଷ୍ଟ ର
ମୋର ଥିଲା ସେଭେନ ପଏଣ୍ଟ ଫାଇଭ।
ସେଭେନ ପଏଣ୍ଟ ଫାଇଭ ଏଟା କଣ ସିଝିବ ଏଟା କଣ କେମିତି? କେତେ କଣ ରହିଲେ ଭଲ?
ସେଇ ଏଇଟ ନାଇନ ଯେମତି ପରସେଣ୍ଟଇଜ ଜେମିତି ସେମିତି ଆଉ। ଏଇଟା ମୋର ସେଭେଟି ପରସଣ୍ଟ ହଉଛି ସେଭନ ପଏଣ୍ଟ ଫାଇଭ।
ଓ ସେଭେନ ପଏଣ୍ଟ ଫାଇଭ ଟା ସେଭେଣ୍ଟୀ ପର୍ଷେଣ୍ଟ।
ହୁଁ।
ହୁଁ କୁହନ୍ତୁ? ଆଉ ପଢା ପଢି କେମିତି କରୁଛନ୍ତି ପରୀକ୍ଷା ପୂର୍ବ ଦିନ ନା ପରୀକ୍ଷାରେ ଦି ମାସ ପୂର୍ବରୁ?
ପରୀକ୍ଷା ପୂର୍ବଦିନ। ପରୀକ୍ଷା ପୂର୍ବ ଦିନ କଷ୍ଟମଷ୍ଟ ପଢେଇିବାକୁ ବସୁଛି ସେଇଟା ବି ହଉନି।
ଆଉ ତାହେଲେ ଏତେ ଏତେ ମାର୍କ ଆପଣ ଏତେ ଯଦି ମସ୍ତାନୀ ରାତି ସାରା କରୁଛନ୍ତି ଆ ଏତେ ତ ମାର୍କ କେମତି ଆସିଛି ଆଉ ସେଭେଣ୍ଟି ପରସେଣ୍ଟ। ରାତି ପୂର୍ବ ଦିନ ଯଦି ପଡିକି ପାସ୍ ହେଇଯାଇଛୁ ତୁ କହୁଛୁ ସେଭେଣ୍ଟି ପରସେଣ୍ଟ ରଖିଛୁ।
ହଁ ତ ଆମ କ୍ଲାସ ପିଲା ଏତେ ଭଲ ଭଲ ରଖିଛନ୍ତି, ମୁ ତ ସେଭେଣ୍ଟୀ ପର୍ସେଣ୍ଟ ରଖିଛି।
କଣ ରାତି ଗୋଟେ ରାତି ପୂର୍ବରୁ ପଡିିକି ଏତିକି ଆଉ ମାସେ ପୂର୍ବରୁ ପଡି ତ ନାଇନ ପଏଣ୍ଟ ନାଇନ ସି ଜିପି।
ସବୁବେଳେ ଭାବେ ଗୋଟେ ରାତି ପୂର୍ବରୁ ଛାଡ ଛାଡ ମୋର ଆପଣଙ୍କ ଗଟ ତ ଟଟିୁସନ ଯିବା ସମୟ ଆସିଗଲା।
ଓହୋ ହଁ ହଁ ଆପଣଙ୍କ ସାଙ୍ଗରେ କଥା ହୋଇ ଆମକୁ ବହୁତ ଆନନ୍ଦିତ ଲାଗିଲା। ଆଶା କରୁଛୁ ଆପଣଙ୍କୁ ବି ଲାଗିଥିବ। ଆଜ୍ଞା ଆଜ୍ଞା ଧନ୍ୟବାଦ ଏଥି ସହିତ ମୁଁ ରଖୁଛି ଠିକ ଅଛି।
ଆଜ୍ଞା। ଆଜ୍ଞା।